ହ୍ୟାଲୋ।
ହ୍ୟାଲୋ ହଁ ମ୍ୟାମ ନମସ୍ ନମସ୍କାର।
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି।
ବର୍ଷା ଫର୍ଷା ହଉଛି?
ହ
ବର୍ଷା ହେଇଥିଲା ବାରଟା ବେଳୁ। ହେଇଥିଲା ବାରଟା ବେଳୁ ହେଲା ଏଇ ଛାଡିଛି ଘଣ୍ଟା ଏତେ ଘଣ୍ଟା କମେ ବର୍ଷା ଛାଡ଼ିଛି।
ଓହୋ। ଆମର ତ ସନ୍ଧ୍ୟା ବେଳଟାରେ ପ୍ରବଳ ବର୍ଷା ହେଇଗଲା।
ହଁ।
ଏବେ ବି ମାନେ ଟିକେ ଟିକେ ଟିକେ ଟିକେ ପାଣି ପଡୁଛି।
ହଁ ସେମିତି ପକଉଥିଲା ବି ଟିକେ ଟିକେ ପକେଇ ପକେଇକି ଏଇ ଜଷ୍ଟ, ଘଣ୍ଟାଟେ ଖଣ୍ଡେ ହେବ ଟିକିଏ ଛାଡ଼ିଯାଇଛି।
ଶେଳ ଉ। ଏବେ ତ ବର୍ଷା ଦିନ ଆସିଲାଣି ଆଉ। ସନ୍ଧ୍ୟା ହେଲା ମାନେ ତ ଖାଲି ବର୍ଷା କୁଆଡେ ବାହାରି ପାରିବେନି। ଘରେ ବସି ଚା ପକୋଡିର ମଜା ନେବେ ଆଉ।
ହଁ ସନ୍ଧ୍ୟା ବର୍ଷା ହେଲେ ମାନେ ସନ୍ଧ୍ୟାବେଳଟା ସେ ପକୁଡ଼ି ଫକୁଡ଼ି ପକୁଡି ଚା ଭଲ ଲାଗେ ଟିକେ ଖାଇବା ପାଇଁ ବର୍ଷା ଝରି ମେଘ ହେଲେ ଆଉ।
ହୁଁ ହୁଁ।
ହ ନହେଲେ ଚିନାବାଦାମ ଭଜ
ଆମର ବି ତ ସବୁ ଏବେ ଜଷ୍ଟ ଚା ପିଇକି ପକୁଡି ହେଲା ସବୁ
ଆଜ୍ଞା।
ଖାଇଲେ ଆଉ ଦେଇକି ଆପଣ କଣ ପକୋଡି କରନ୍ତି ପିଆଜ ଦେଇକି ନା ଆଉ
ନାଇଁ ଆମ ସେମିତି ଖାଲି ଯୋଭ ଆଳୁ ବି ପଡ଼େ ପିଆଜ ପିଆଜ ବେସନ ଆଳୁ ବି ପଡ଼େ।
ଟିକି ଟିକି ଛୋଟ ଛୋଟ ଫିସ୍ ହେଇକି କଟା ହେଇଥିବ।
ହୁଁ।
ଆଳୁ ପକୁଡି ହୁଏ।
ଓହୋ। ଭଲ ସମସ୍ତେ ମଜା ନଉଥିବେ ନା। ଏଇ ଟିକେ ବର୍ଷା ପାଗରେ ଟିକେ ଚଟପଟିଆ ଖାଇବା ଟା ଭଲ ଲାଗେ ଆଉ।
ହଁ।
ଆଉ ତାହେଲେ ପୁଣି ରାତିରେ ରୋଷେଇ ଆରମ୍ଭ ହେଇ ଲାଣି?
ନାଇଁ ଭାତ ବସିଲାଣି ଅ ତାପରେ ହବ ଭାତ ବସିଛି।
ଆଛା ରାତିରେ ଆପଣ ସବୁ ଭାତ ଖାଉଛନ୍ତି ନା ରୁଟି ବି ହବ।
ନାଇଁ।
ହ
ଭାତ ହଉଚି ରୁଟି ବି ହଉଛି ଦେଇ ଆମର ଯା ଜଣେ ସେ ହେଲା ଖାଇବେନି ତାଙ୍କର ଡାଇବେଟିସ୍ ତାଙ୍କ ପାଇଁ ରୁଟି ହବ। ଆଉ ସମସ୍ତେ ଭାତ୍। ତ ଆଜି ବାର ଅଛି ନା ଅ ବାର ହେଇଥିଲେ ସମସ୍ତେ ରୁଟି ଖାଇଥାନ୍ତେ ସ୍ତ୍ରୀ ଲୋକ ଯିଏ ରୁଟି ଖାଇଥାନ୍ତେ ଆଉ ପୁରୁଷ ଲୋକ ଚଷା ଲୋକ। ତ ଭାତ ଆଗ ଆଉ।
ହଁ ଥକିକି ଆସିବେ ଆଉ।
ନା ସେମାନେ ରୁଟି କୁ ସେତେ ଭଲ ପାଆନ୍ତିନି କହିବେ ଏରା ପେଟ ପୁରୁନି ଭାତ ଖାଇଲେ ତାଙ୍କ ମନ ଶାନ୍ତି ହେଇଯିବ।
ହୁଁ ହୁଁ ତାହେଲେ ତ ଆପଣ ମାନେ ସବୁ ଘରେ ଚାଷ ବାସ ବି କରୁଥିବେ ନା।
ହଁ ହଁ ସବୁ ଚାଷ ହଉଛି ଆମର।
ହୁଁ।
ଧାନ ତ ଧାନ ଚାଷ ହଉଛି ତାପରେ ଧାନ ପରେ ପରେ ବାଦାମ ଚାଷ ହବ ବାଦାମ ଚିନାବାଦାମ ଲଗାହବ। କିଛି ବିଲରେ ଚିନାବାଦାମ ଆଉ କିଛି ବିଲରେ ମୁଗ ବିରି କୋଳଥ। ଏମିତି ବୁଣା ହୁଏ।
ଉହୁଁ। ଭଲ ଆପଣଙ୍କ ସବୁ ତାହେଲେ ଘରେ ସବୁ ଚାଷ ହଉଚି। ନା ଆମେ ତ ସବୁ କିଣା ଆଉ ଗାଁରେ ସବୁ କରୁଛନ୍ତି ଯେ ଏଇ ଆମର ଯେମିତି ଟିକେ ଧାନ ଟିକେ ଲଗଉଛନ୍ତି ଆଉ ଗଟେ ଆଉ ସବୁ କିଛି ଏମିତି ଚାଷ କରୁନାହାନ୍ତି। ଆଗରୁ ସବୁ ଲଗଉଥିଲେ ବାଦାମ ଲଗଉଥିଲେ। ଆଳୁ ଲଗଉଥିଲେ। ଆଉ ମୁଁ ସବୁ ବ୍ୟସ୍ତ ହେଇଗଲିଣି ସବୁ ଜବ୍ କଲେଣି ବାହାରେ ଯାଇକି ଚା କିରି କଲେଣି ଲୋକର ଅଭାବ ତା ପରେ ଆଜି କାଲି ଆଉ - ଲୋକ ମିଳିବା କଷ୍ଟ।
ହଁ।
ଚାଷ ଦେଖିବା ପାଇଁ ଧାନ କାମ ସବୁ କରିବା ପାଇଁ ଲୋକ କେହି ମିଳୁନାହାଁନ୍ତି।
ହୁଁ। ଆଗ ଲୋକ ସବୁ ଚାଷ କରୁଥିଲେ ଏବେକା ପିଲା ଆ ଚାଷ ସିଏ ବି ତ ବୁଝୁ ନାହାନ୍ତି ଚାଷ କୁ ନା ସିଏ ଚାଷ ବୋଲି କଣ ଜାଣିନାହାନ୍ତି। ଏବେ ତ ଟିକେ ଜାଣୁଛନ୍ତି ଆଉ ଚାରି ପାଞ୍ଚ ବର୍ଷର ପିଢ଼ି ସେମାନେ ଚାଷ କଣ ଜାଣିପାରିବେନି।
ଜାଣି ପାରିବେନି।
ଯୋଉ ଲଙ୍ଗଳ ଥିଲା ଶଗଡ଼ ସେ ସବୁ ତ ପା ଗଲାଣି କୁଆଡେ ଭାରି ନା ଏବେ ସବୁ ମ- ସିନ୍ କରୁଛି।
ଆଜ୍ଞା।
ହାଲୋ। ଲଙ୍ଗଳ ଯୋଉ ଖତ ବୁହାଇକି ଯାଉଥିବ ଯୋଉ କଙ୍ ଯୋଉ - ତୋର ସବୁ। ସେଥିରେ ବସିକି ଯିବାକୁ ଶଗଡ଼ ଗାଡ଼ିରେ ବସିକି ଯିବାକୁ ବଢିଆ ଲାଗେ ସେ ଛୋଟ ଥିବଉ ନା ସେଥିରେ ବସିକି ଯାଉ ଯେଥିରେ - ତ ସବୁ ନେଇକି ବିଲରେ ପକେଇବା ପାଇଁ। ଆଗରେ ବସିକି ଯିବା ପାଇଁ ଭଲ ଲାଗେ ସବୁ। ଏସବୁ ତ ଆଉ ନାହିଁ ବି ଶଗଡ଼ ଆଉ ଏ ପିଢଠି ବଳଦ ବି- ନାହିଁ ଆଉ ରଖୁନାହାନ୍ତି ନା ବଳଦ ଘର ଘରକି ସେତେ ବେଳେ ବଳଦ ରୁହେ।
ସେମିତି ଆଉ ସବୁ ଟିକେ ଟିକେ ଟିକେ ଟିକେ ସବୁ ମାନେ ଧୀରେ ଧୀରେ ଉଭା ହେଲାଣି ଆଉ।
ହଁ। ଏ ପିଢି ଏଇ ପିଢି ଟିକେ ଜାଣିପାରିବେ ଆଉ ଦି ଚାରି ଆଉ ଚାରି- ପିଢି ପାଞ୍ଚ ପିଢି ଗଲେ ସେମାନେ ଏଇ ଜିନିଷ ବି ଜାଣିପାରିଲେନି।
ଚାଷ ଟା କଣ କିନ୍ତୁ ଆମର ଆ- ଭାରତରେ ଦେଖିବେ ଧାନ ଟା ହିଁ ମାନେ ଚାଷ ଅଧିକା ହଉଚି ଚାଉଳ ସବୁ ଠି ହିଁ ସବୁ ଯାଉଛି ବାହାର ଦେଶକୁ। ମାନେ ଚାଉଳ ଏଇଠୁ ହିଁ ସବୁ ଯାଉଛି।
ଆଜ୍ଞା। ଆମର ବି ଏପଟେ ଲଗାନ୍ତି ଆଜ୍ଞା। ସେ ଲାଗେ ବାଇଗଣ ଲାଗେ, ପୋଟଳ ଲାଗେ। ତାପରେ ସବୁ ପକାର ବାଇଗଣ, ପୋଟଳ, କଲରା। ଆଉ ଭେଣ୍ଡି ଏ ଜହ୍ନ୍ ହ୍ନି କାକୁଡ଼ି ତାପରେ ଏବେ ଯୋଉ ପଳେଇଲା ନୁ ବାଇଗଣ ଯୋଉ ଲାଗିଥିଲା ଖରା ଦିନେ ସେ ସବୁ ଗ ଛ ମରିଗଲା ଫୁଣି ସାନି ଗଛ ଲାଗିଚି ସବୁ। ହେଲାଣି ବଡ଼ ବଡ଼ ଟିକେ ଆଉ ମାସେକେରେ ଫୁଲ କଷି ଧରିବ। ଆ ଏବେ କା କଲରା ଲାଗିଚି ସଉଁ। ମାଡ଼ିଲାଣି କାକୁଡ଼ି ବି ମାଡ଼ିଲାଣି ସବୁ।
ହୁଁ।
ଡିବ ଆଉ ମାସେ ପ ଦି ଦେଢ଼ ମାସରେ ସିଏ ସବୁ ଫଳିବ।
ହୁଁ ଆଗ ସମୟରେ କଥା ଗୁଡ଼ା ସବୁ ଆମେ ଯେତେଡ଼େ ଛି ଟ ଛୋଟ ଥିଲୁ କାହା ବାଡି଼ ରେ ଅ ଅ ଉଁ ଅ ମାନେ କାକୁଡ଼ି ହେଇଚି କାହା ବାଡି଼ରେ କମଳା ହେଇଚି ଦିଇପରେ ଯୋଉ ଛୁଟି ଦିନ ଗୁଡ଼ା ଯୋଉଁ ମନେ ପଡ଼ିଯାଏ ମାନେ ତା ବାଡ଼ିରେ ଏଇଟା ଚୁରି କରିବା ତା ବାଡ଼ିରେ ଯାଇକି କମଳା ଚୁରି କରିବା ଏମତି ସବୁ ମାନେ କେତେ ମଜା ଲାଗୁ ଥାନ୍ତି କଇଲେ ସାଙ୍ଗସାଥି ସବୁ ଗ୍ରୁପ୍ ରେ ମିଶିକି
ହଁ ଆଜ୍ଞା ସେଦିନ ଆଉ ଆଉ ଟୋଟାଲି ସେ ସାଙ୍ଗସାଥି ନାଁ ଇଏ ସବୁ ଗୋ କେ ନେଖା ତ ଫୋନ ଟିକେ
ହଁ ଏବେ ଆଉ ପିଲାମାନେ ସବୁ ଘରୁ ତ ବାହାରୁନାହାଁ ତି ସବୁ ଘର ଭିତରେ ରହିଲେଣି।
ହୁଁ।
ହୁଁ ସେମତି ମାନେ ଆଗର ଯୋ ଏ ଯୋଉ ମଜା ଅସେ ସ୍କୁଲ ଯିବା ମାନେ ଆଗରେ ଆଉ ଗାଡ଼ି ଅ ଟ କିଛି ତ ସେମତି ଅ ସୁ ସୁବିଧା ନଥିଲା ଚାଲି ଚାଲିକି କେ ତେ ଦୂର ପର୍ଯ୍ୟନ୍ତ ଇସ୍କୁଲ୍ ଆମେ ପଳେଇ ଯାଉଥୁଲୁ ସେଇଟା ଆମର ଚାଲିବା ବି ହଉଥୁଲା। ଆଉ ସ୍କୁଲ୍ ଯିବାର ଗୋଟେ ଗ୍ରୁପ୍ ରେ ମଜା ବି ଗୋଟେ ଭଲ ହଉଥୁଲା, ନୁହଁ କି?
ତାପରେ ଯୋଉ ଅଖା ଯୋଉ ଜରି ଅଖା ବ୍ୟାଗେ ନିଅନ୍ତି ଏବେ ତ ନଉନାହାନ୍ତି ଆଉ। ଜରି ଅଖାରେ ତିଆରି ହେଇଥିବ ବ୍ୟାଗେ ନେଇକି ଯାଆନ୍ତିନେଇ?
ଆଜ୍ଞା ଆଗରେ ସବୁ ଏତେ ପଇସା କୋଉଠି ଥିଲେ ସବୁ ଭଲ ଭଲ ଜିନିଷ ଅ ମାନେ ଇଏ କରିବା ପାଇଁ ସବୁ ତ ହୁଁ ବାପା ମାନେ ଯାହା ଗୋ ଟେ ବେକେ କିଣି ଦେବେ ସେଇଟା ଦି ତିନି ବର୍ଷ କି ତାଠୁ ବି ଅଧିକ ନି ଇମିତି ସ
ସେଇ ଜରି ପାଇ ଯୋଉ ହା ହା ଟ ବ୍ୟାଗେ ଏ ସବୁ ନଉଚନ୍ତି ସେଇ ହାଟୁକୁ ନେଇ ବ୍ୟାଗେ ସେଇ ବ୍ୟାଗେ ନେଇକି ଯାଆନ୍ତି ଇସ୍କୁଲକୁ ସବୁ ନେଇକି ଯାଉଁ। ଛୋଟବେଳେ।
ଆଉ ଏମିତି ଜୁତା କଉଠି ଥିଲା ଯେ ଏବେ ସବୁ ପୁରା ୟୁନିଫର୍ମ ପୁରା ବେଶରେ ଆସିବେ। ନହେଲେ ସବୁ ମାନେ ଅଫଣ୍ଡେଡ ସ୍କୁଲରେ କହିବେ ନା ମା ଏଇଟା ଏମିତି ହେଲା ସେଟା ସେମିତି ହେଲା ଆଉ ମୁଁ ଏଇଟା ପିନ୍ଧିକି ଯିବିନି ଲୋକ ହସିବେ। ନା ଆଜିିକାଲି ପିଲାମାନେ କେହି ଆଉ ପିନ୍ଧିବାକୁ ଚାହିଁବେନି। କିନ୍ତୁ ଆମେ ସେମିତି ହେଇକି ବଡ ହେଇଛୁ।
ସେ ଜିନିଷ ବି ଆଜ୍ଞା ସେ ଜିନିଷ ବି ମନେ ପଡି ଗଲେ ବି ବହୁତ ଖୁସି ଲାଗେ ସେ ସମୟ ଟାକୁ ମନେ ପକେଇଲେ ଯାହା ହଉ କେତେ ବଢ଼ିଆ ଥିଲା ସେ ଦିନ ଭାରି ଏବେ ସେ ଦିନ ଆସନ୍ତାନି।
ହଁ ମାନେ ସେଇ ଯୋଉ କିଛି ମାନେ ମୁଣ୍ଡରେ କିଛି ମାନେ ଦାୟିତ୍ୱ ବୋଲି ନଥିଲା ଖାଉ ଥିଲେ ପିଉଥିଲେ ସବୁ ବୁଲାବୁଲି କରୁଥିଲେ। କୁଆଡେ ସବୁ ଛୁଟି ହେଲା ମାନେ ସବୁ ମାମୁଁ ଘର। ଆଗରେ ତାଙ୍କର ଥିବ ମାମୁଁ ଘର ଆଗରେ ଯିବୁ। ତାପରେ ଆଉ ଯୁଆଡେ।
ହାଜ୍ଞା।
ଆଉ ଚାଷ ବାସ ଥିଲା ବୋଲି କୁଥା ମାନେ କୁଆଡେ ସେତେବେଳେ ବାହାରକୁ ଯିବାର ସୁଯୋଗ ବି ମିଳେନି।
ଆଜ୍ଞା।
ଲୁକ ଟ୍ରେନ୍ କଣ ବସ୍ କଣ ବହୁତ ପରେ ଜାଣିଲେ ଆହୁରି ଗୋଟେ ଗୋଟେ ଟେ ସ୍କୁଟି କି ବାଇକ୍ ଯାହା ଘରେ ଅଛି ସେମାନେ ବହୁତ ବଡ ଲୋକ।
ବଡ଼ ଲୋକ ଟିଭି ବି ନଥିଲା ନା ଟିଭି ବି ସମସ୍ତଙ୍କ ଘରେ ବ୍ଲାକ୍ ଟିଭି ସେତବଳେ ବି ଥିଲା। ତା ପରେ କଲ ତାପରେ ଆସି ଆସିଲା ଭାରି କଲର ଆମ ଗାଁ ରେ ବି ନ ଥିଲା ଗୋଟାଏ ମା ଗୋଟାଏ ଟିଭି ଜଣଙ୍କର ଥିଲା କଲର ଟିଭି ରବିବାରେ ଫିଲ୍ମ ଦବନି କି ଚାରିଟାରେ। ସ ରବିବାର ଛୁଟିବାର ଫିଲ୍ମଫିଲ୍ମ ଦବ। ସମସ୍ତେ ସେଇଠି ବସିଯିବେ ଗାଁ ସାରା ଯେତେ ଲୋକ।
ଅପେକ୍ଷା ସେ ଯେମିତି ଏବେ ସବୁ ଫିଲ୍ମ ମାନେ ଏ ଯୋଉ ଥିଏଟର ଗୁଡାରେ ହଉଛି। ସେତେବେଲେ ସେମିତି ଭିଡ ହଉଥିଲା। ବ୍ଲେକ୍ ଆଣ୍ଡ ୱାଇଟ୍ ଟିଭିରେ ଦେଖିବା ତାପରେ ସେତେବେଲେ ଭଲ ଚାଲିଥିଲା ଆମର ରାମାୟଣ ମହାଭାରତ ହୁଁ।
ବିସି ବିଡୁଅ।
ବିଡିଓ ହଁ। କିନ୍ତୁଆ ଗୋଟେ ଜିନିଷ ଜାଣିଛନ୍ତି ନା ଆଜିିକାଲି ପିଲା ମାନଙ୍କୁ ରାମାୟଣ ମହାଭାରତ ପଢେଇଆକୁ ପଡୁଛି କିନ୍ତୁ ଆଗ କାଳେ ଆମେ କଣ କରୁଥିଲୁ ନା ରାମାୟଣ ମହାଭାରତକୁୁ ଟିଭିରେ ଦେଖୁଥିଲୁ।
ଆଜ୍ଞା।
ମେ ସେତେବେଳେ ଆମେ ଟିଭି ଦେଖିକିରି ହିଁ ସବୁ ଶିକି ଯାଉଥିଲୁ ଯେ ଆ ରାମାୟଣ, ମହାଭାରତ। ସେମିତି ବୁଲିକି ହଉ ତାହେଲେ। ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ଆଉ ଥରେ କେତେ ବେଳେ କଥା ହବା ଆଉ।
ଆଜ୍ଞା।
ଆଜ୍ଞା।